କ
ଏଇଠି ବସିଥିଲି ଯାଇଥିଲି ବଜାର ତ ଆସିକି ବସିଛି ଆଉ ତମେ କଣ କରୁଛ?
ମୁଁ ବି ବସି ଘରେ ନା ଛାତ ଉପରେ?
ନାଇଁ ଘରେ ବସିଛି।
ବଜାର ଗଲେ କଣ ବାହାରେ ଜଳିଖିଆ ଫଳିଖଆ ଖାଇବା ପାଇଁ ଭଲ ଲାଗେ ନା ନାଇଁ
ହଁ ଭଲ ଲାଗେ ଯାଇଥିଲୁ ପୁଅ କୁ ଛାଡି ଯାଇଥିଲୁ ତ ଟୁଇସନ ହଁ ତାକୁ ଛାଡିକ କି ସେଠ ଟିକେ ଖାତା କାମ ଥିଲା ଟିକେ ସେଟ ଯାଇକି ଦୋକାନ ଯାଇଥିଲୁ ସେଠି ଯାଇକିନା ଟିକେ ବୁଝାବୁଝି କରିକି ଆ ସେଟା ଟିକେ କଥାବାର୍ତ୍ତା କରିକି ଯାଇଥିଲୁ ମଞ୍ଚୁରିଆନ ଖାଇବା ପାଇଁ ଆ ମଞ୍ଚୁରିଆନ୍ ଖାଇଲୁ। ତାପରେ ଗୋଟେ
ସେ ଗାଁ ରେ କଣ ବନଉଛନ୍ତି ଜଳଖିଆ ଦୋକାନ ଦେଇଛନ୍ତି? ମୁଁ କହିଲି ସେ ଗାଁରେ ବନାଉଛନ୍ତି ଜଳଖିଆ ଦୋକାନ ଅଛି। ହୁଁ ହୁଁ ମ ଜିନିଷ ଭଲ ଲାଗେ ଘର ଜିନିଷ ଭଲ ଲାଗେ ନା
ଘର ଜିନିଷ ତ ଭଲ ଲାଗେ ବାହାର ଜିନିଷ ଟିକେ ଚଟପଟା ଜିନିଷ ସନ୍ଧ୍ୟା ବେଳେ
ବେଶୀ ଭଲ ଲାଗେ ଆଉ ମାନେ ବହୁତ ଲୋକ ଅଛନ୍ତି ବାହାର ଜିନିଷଟା ଭଲ ପାଆନ୍ତିନି ଘର ଜିନିଷଟା ଭଲ ପାଆନ୍ତିନି କିନ୍ତୁ ଘର ଜିନିଷଟା ଦେହପାଇଁ ଭଲ। ଘର ରୋଷେଇଟା ଦେହ ପାଇଁ ଭଲ ବାହାର ରୋଷେଇଟା ଭଲ ନୁହେଁ। କୋଉ ତେଲରେ ଛାଣୁଥିବେ। କଣ କରୁଥିବେ ଏ ଲୋକ କଣ ଭାବୁଛନ୍ତି ପାଟି କୁ ଯୋଉଟା ଟେଷ୍ଟ ଲାଗୁଚି ସେ ସେଟା ଖାଉ
ହୁଁ ଯାତ ଯୋଉଟା ପଡିଛି ଏବେ ବି ଷ୍ଟାର୍ଟ ହଉଛି ବେଶୀ କରିଥାନ୍ତି ତ ସେଇଟା ହେଲାଠୁ ପୁଣି ହାତକି ଯିବା ଟିକେ ବୁଲ ଆଉ।
ଘରଠୁ କେତେ ବାଟ?
ସେଇଟା ଗୋଟେ କିଲୋମିଟର ହବ କି ଦି କିଲୋମିଟର ଆଉ।
ହୁଁ ହୁଁ।
ସବୁବେଳେ ଯିବା ଆସିବା ହଉଛି ତ ଲାଗୁନି କି ସେ କେତେ ଜଣର ଗଲେ ବି ହେ ସେ ଲାଗୁନି
ଆଉ ଖରାବେଳେ କଣ? ଖାଇଥିଲ ଗରମ ନା ପଖାଳ?
ନାଇଁ ଗରମ ଭାତ ଖାଇଥିଲି ଆଉ ଖାଇଥିଲି ଆମର ଆଜି ମିଲମିକର ତରକାରୀ ହେଇଥିଲା। ଟିକେ ଆଉ ତମର କଣ ହେଇଥିଲା?
ଆମର ମୁଗ ଡାଲି ହେଇଥିଲା ଆଉ ଶାଗ ଭଜା ହେଇଥିଲା। ପଣସ କୁନ୍ଦୁରିୀ ଭଜା ହେଇଥିଲା।
ପଣସ କୁନ୍ଦୁରି।
ପଣସ ମଞ୍ଜି? ମସଲା ଦେଇକି କୁନ୍ଦୁରି ଆଳୁ ମିଶେଇକି ଭଜା ହେଇଥିଲା।
ହଁ ଭଜା।
ହୁଁ ଅଜା ଆଇ
କୁନ୍ଦୁରି ଉରା ଖାଆନ୍ତି ଏବେ ଭଜା ରୋଷେଇ କରିକି?
ହଁଁ କୁନ୍ଦୁରି ଭଜା କରିକି ଖାଆନ୍ତି କଞ୍ଚା ବି ଜଣେ ଜଣ ଭଲ୍ ପାଆନ୍ତି ଖାଆନ୍ତି ଜଣେ ଜାଣେ ଭଜି କି ଖା ଖାଆନ୍ତି ଆଳୁ ପକେଇକି କୁନ୍ଦୁରି ଭାଜି କି ଖାଆନ୍ତି। କୁନ୍ଦୁରି ବି କାଟିକି ପିସ୍ ପିସ୍ କରିକି ଖାଆନ୍ତି ଭାଜିକି ମସଲା ଦେଇକି ସାଧା ବି ଭାଜିକି ଖାଇହବ ତାପରେ ହେଲା ଖାଲି କୁନ୍ଦୁରି ବି ଜଣେ ଜଣେ ଭାଜିକି ଖାଆନ୍ତି ଆଳୁ ବି ପକାନ୍ତିନି।
ହଁ।
ଯେ ଯେମିତି ଭଲ ପାଇଲା ସେ କେମିତି କଲେ ଆଉ
ଆଉ ରାତିରେ କଣ ରୋଷେଇ ତୁମର ହେବ?
ରାତିରେ ରୁଟି ହବ ଆଉ ସନ୍ତୁଳା ବୋଧେ ହବ ଆଉ।
ରୁଟି ଖାଇବାକୁ ଭଲ ପାଆ ନା ଭାତ ରାତିରେ?
ନା ମତେ ରୁଟି ତ ଏତେ ଭଲ ଲାଗେନି ଭାତ ଖାଏବୁ ବେଶୀ ଟାଇମ ଖରା ଯାହା ହଉଛି ପଖାଳ ହାତ ଟା ରାତିରେ ବି ଖାଇଦଉଛି। ତ ଆମ ଘରେ
ପଖଳା ଖାଣନ୍ତି ରୁଟି ବି ମଙ୍ଗଣନ୍ତି ନି।
ହଁ ରୁଟି ଟା ମୁଁ ଖାଏନି ହେରା ଖାଇଲେ ମେ ତଣ୍ଟି ଶୁଖାଲା ଭଳିଆ ଲାଗେ ମୁଁ ଖାଏନି। ପରଟା ଯଦି ଖାଇବି ଖାଇବି ହଁ ହଁ।
ବା
ମାମୁଁ ଘରୁକୁ ଗଲେ ଖାଇଦିଏ ରୁଟି ଖାଇଦିଏ ମାମୁଁ ଘରୁକୁ ଗଲେ ତାଙ୍କର ଅ ସମସ୍ତେ ରୁଟି ଖାଆନ୍ତି ରୁଟି ଖାଇଦିଏ ର ଆଉ ପରଟା କାହିଁକି ହଇରାଣ ହେ ବେଲିବେ ରୁଟି ଖାଇଦିଏ ଘରେ ଅ ଆମର ପରଟା।
ଓହୋ ସମସ୍ତେ ଖାଆନ୍ତି ପରଟା?
ହଁ ପରଟା ନାଇଁ ମୁଁ ଏକା ଖାଏ ଯ ଆମ ପୁଅ ଯଦି ଏଁ ସେ ତା ପାଇଁ ଗୋଟେ ହେଇଥିବ ନହେଲେ ସେ ମୋ ସାଙ୍ଗେ ମାଡ ଲଗେଇବ ତଳେ ଯୋଉ ଥିବ ସଭା ଲାଷ୍ଟରେ ଯୋଉ ପରଟା ଟା ସେଇଟା ସେ ଖାଇବ ନହେଲେ ସେ ମୋଥିରୁ ଖାଇଦବ ଦି ଜଣ ଯାକ ଗୋଟେ ମାଡ ହଉ ସେ ମୋ ବୋଉ ତା ପାଇଁ ଗୋଟେ ଅଲଗା ଏକ୍ସଟ୍ରା କରିଥାଏ ସେ କିନ୍ତୁ ରୁଟି ଖାଇବ କିନ୍ତୁ ପରଟା ଗୋଟେ ନିହାତି ଖାଇବ।
ତମେ ଖାଉ ହେଲେ ସେ ଛୋଟ ଛୁଆ ନା ମାଡ଼ଗୋଳ।
ହଁ ଭାଇ ଭଉଣୀ ତ ସବୁବେଳେ ମାଡ ଗୋଳ।
ଉପର ତଳ ହେଲେ ଦିଇ ବର୍ଷ ତିନି ବର୍ଷ ଡିଫରେଣ୍ଟ ରେ ସେଇଆ ହୁଏ ଆଉ।
ହଁ ନାଇଁ ସେ ତାର କଣ କହିଲ ସେ ଶିବରାତ୍ରି ଦିନ ଜନ୍ମ ତ ସେ ଟିକେ ଶିବଙ୍କ ଭଳିଆ ତାର ସବୁବେଳେ ତାଣ୍ଡବ।
ପ ଟା ଅଛି ଆଉ।
ହଁ। ଏ ପନ୍ଦର ବର୍ଷ ଯେତେଳେ ତାକୁ ହେଇଥିଲା ସେ ତିକି ପର୍ଯ୍ୟନ୍ତ ଟିକେ ବେଶୀ ମାନେ ଦୁଷ୍ଟ ଥିଲା ଏବେ ଟିକେ କମି ଗଲାଣି ସେତେଳେ କିନ୍ତୁ ବେଶୀ ଦୁଷ୍ଟ ଥିଲା ମାନେ ଜିନିଷ ପତର ମାଡ଼ ଗୋଳ ହବ କି ତାକୁ ଯାହା ଗୋଟେ କହିଲେ ଜିନିଷ ପତର ଯାହା ବି ଆମର ଡ୍ରେସିଂ ଟେବୁଲ ହଉ ଯାହା ଯୋଉଠି ଥିଲେ ବି ଥାକରେ ସବୁ ଆଣିକି ପକେଇଦବ ଏମତି ତଳେ ସବୁ କଚାଡି ଦବ ମାନେ ଭାଙ୍ଗିଲେ ଏଡ଼ା ଭାଙ୍ଗିଯିବ କି କଣ ସେଟା କିଛି ବୁଝିବନି ସେ ମୋ
ବୋଉ ଓଷା ବାରରେ ସବୁ ପିଠାପଣା କରନ୍ତି ନା? ମୁଁ କହିଲି ବୋଉ ଓଷା ବାରରେ ସବୁ ପିଠାପଣା କରନ୍ତି ନା?
ହଁ ଚକୁଳି ପିଠାର ଟିକେ ବେଶୀ ହୁଏ।
ଆଉ କାକାରା ଫାକାରା ବୋଉ କଲେ ତମେ ମିଶିକି କର ନା ନାଇଁ ବୋଉଙ୍କ ସାଙ୍ଗରେ କାକ କାକରା ହେଲା କି ଆମର ମୁଆଁ ପିଠା, ପୋଡ଼ ପିଠା ଏସବୁ ଯେତେବେଳେ କରନ୍ତି। ମଣ୍ଡାପିଠା
ହଁ ମନ୍ ସେଟା ଯୋଉ କରେ ମୁଁ କରିଥିଲି ଥରେ ଫାଷ୍ଟ କରିଥିଲି। ହଁ ଭଲଲାଗେ।
ନଡ଼ିଆ ପୁର ନା ରାଶି ପୁରରେ ତମେ କରିକି ଭଲ ଲାଗେ ଖାଇବା
ଉଁ ଦିିଇଟାଆଙ୍କ କୋଳଥ ପଡ଼େ ମତେ ଟିକେ ଭଲ ଲାଗେନି।
କୋଳଥ ନୁଅ।
ଆଉ ରାଶିପୁର କଳୋଥପୁର ଦିଇଟାଆଙ୍କ ମତେ ହଁ। କୋଳଥ ପୁରା ଟିକେ ଅଲଗା ଟେଷ୍ଟେ ତାର ଥାଏନା।
ଓହୋ କାହାର କଣ ପସନ୍ଦ?
ହଁ।
ଯେତେବେଳେ କରନ୍ତି ତାଙ୍କ ସାଙ୍ଗରେ ମିଶିକି ବାଢି ବୁଢା ଦିଅ?
ହଁ ଫାଷ୍ଟ ଫାଷ୍ଟ ମୋର ହୋଉନଥିଲା ତାପରେ ଶିକୁ ଶିକୁ ଟିକେ ଟିକେ କରେ ସେ ମୋ ବୋଉ କିଛି କାମ କରେଇ ଦିଏନି କହିବ ନାଇଁ ତୁ ଛୁଆଟା ତୁ କିଛି କାମ କରେ ମୁଁ ମୋର କରିଦେବି।
ଛୁଆଟା ପାଠ ପଢୁଚ ବୋଲି ସିଏ କରେଇ ଦିଅନ୍ତିନି ଉଁ ତାପରେ ବି ଏକାଟିଆ ହଇରାଣ ହୁଅନ୍ତି ମିଶିକି କରିଦେଲେ କଣ ଶୀଘ୍ର କାମଟା ସରେ।
ହଁ ନାଇଁ ମୁଁ ବୋଉ ଟିକେ ମେ ଝିଅ କିଛି କାମ ନ କରୁ ସେଇ ଇଏରେ ଆଉ।
ଆଜି ବାପଘର ବୋଲି ଗେହ୍ଲା ବୋଲି ମା କରେଇ ଦୋଉନାହାନ୍ତି, ଶାଶୁଘରେ ଆଉ ସେଇଟା ଶାଶୁଘର କଣ ସପୋର୍ଟ ଦେବେ? ତ ଯାହାହେଲେ କରିବାକୁ ପଡ଼ିବ ବାଧ୍ୟ, ତମ ଦେହ ଭଲ ଥିଲେ କରିବ ବାଦ୍-ଦେହ ଭଲ ନଥିଲେ ବି କରିବ। ଓହୋ ଯାହେଲେ ମିଳିମିଶି କିଏ ଟିକେ କରିଦଲେ କଣ କାମଟା ଓସାସ। ଆଁ ବଡି ଫଡି ତମର ପାର ନା ନାଇଁ? ବଡି ବୋଉ ପାରନ୍ତି? ମୁଁ କଇଲି ବଡି ଫଡି ତମର କରନା ନାଁ? ହାଲୋ। ହାଲୋ।
ମୁଁ କହିଲି ବଡି ବୋଉ ପାରନ୍ତି ନା? କଣ ବଡିପାର?
ଯୋଉ ଅ ବ-ବିରହି ବଡି ବିରହି ବଡି ଖାଲି ଆମର ପାରାହୁଏ।
ଖଂଶା ପକାନ୍ତି ନା ଆଁ-ସେମିତି ପ୍ଲେନେ କରନ୍ତି?
କଂସାରେ କଂସାରେ।
ଖସା ଖସା ଆମର ଯୋଉ ରାଶି ରାଶି ରାଶି
ଓହୋ ଖସା, ହଁ ସେମିତି ରାଶି ପକେଇ ବି କରୁ ରାଶି ପକେଇକି କରୁ ବେଳେ ବେଳେ ସାଧା ବି କରିଦବ ଯେତେବେଳେ ଆସ
ହୁଁ। ସାଧାରେ ଆମର ଜିରା ଆଉ ଲଙ୍କା ପକେଇକି କରିଦିଅନ୍ତି ଯୋଉ
ହଁ ନାଇ ଆମର ଲଙ୍କା ପଡେ ଆମର ଲଙ୍କା। ଖାଉନୁ ତ ଲଙ୍କା ପଡେନି।
ଖାଅନି। ତୁମକୁ ତରକାରୀ ଫକାରୀରେ କୋଉ ଦିନିଷଟା ଭଲ ଲାଗେ ଖାଇବା ପାଇଁ? ମାନେ ସାଧା ତରକାରୀ କଣଟା ଭଲ ଲାଗେ ଖାଇବା ପାଇଁ?
ମତେ ତ ପରିବା ଏକରେ ଭଲ ଲାଗେନି, ମତେ ଖାଲି ଡାଲି ଟା ମୁଗ ଡାଲି ମୋର ଛୁଆ ରୁ ଭଲ ଆଉ ଆଳୁ ଭଜା।
ମୁଗ କଣ କିଣା ମୁଗ ନା ଦେଶୀ ମୁଗଟା ଭଲ ଲାଗେ?
ନା ଯୋଉ ମୁଗ ହେଲେ ବି ଚଳିବ।
କଣ ଗାଁ ରେ ବନା
ଚୁଆାରୁ ଦେଶୀ ମୁଗ। ନାଇଁ ଆଗରୁ ବାପା ଯେତେ ବେଳେ ଥିଲେ। ସେତେବେଳେ ଯୋଉ ହଉଥିଲା ମାନେ ଲଗାନ୍ତି ହଁ। ଏବେ ଆଉ କି ଲଗଉନାହାନ୍ତି ଏବେ ଗୋଟେ ଆସୁଛି କଣ କୋଉଥିଥିଲେ ଗୋଟେ ଆସୁଛି ସେଇଠୁ ଆଣୁଛନ୍ତି ଆଉ।
ଓହୋ ଦୋକାନ କିଣି ଆଥିବୁ ଆଉ।
ହଁ।
ନାଁ।
ସେଇଠୁ ଆଣିକି ଖାଉଛୁ ସେ ଆଗ କିନ୍ତୁ ମୁ ଟେଷ୍ଟ। ଷ୍ଟେ ନୁହେଁ ଫାଷ୍ଟ ଆମେ ଯୋଉ ଛୁଆ ଦିନିଆ ଯୋଉ ଖାଉଥିଲେ।
ଇଟା। କରୁଛନ୍ତି ପାଉଡ଼ର ମିଶାଇକି ତମେ? ଯେତେବେଳେ ଡାଲିଟା ପକେଇ ବଧୋଇଦବ ଡାଲିରୁ ଯେମିତି ହେଲା ଗୋଟେ ବହଳର ଗୋଟେ ଲି୍କୁଇଡ ଟାଇପ ର ବାହାରାରେ।
ହଁ କେମିତି ଗୋଟେ। ମାନେ?
ଗୋଟେ ପାଉଡର ଦେଇ ଦଉଛନ୍ତି କେମିକାଲଟେ ହଁ ସେଇଥିପାଇଁ ଏତେ ଦିନ ଡାଲି। ଟା ରହୁଛି ଧଳା ବି ଦେଖି।
ଦି ତିନି ଥର ଧୋଇଲା ପରେ ଯାଇକିନା ବି ମାନେ ଟିକେ ଟିକେ ରହୁଛି।
ସେହିର ବାସ୍ନା ହିଁ ନାହିଁ।
ହଁ।
ଆଗେ ଡାଲି ଗୁଡା କେତେ ସ୍ଵାଦ ଲାଗୁ କେତେ ବାସ୍ନା ତାର ଫୁଟେଇ ଦେଲେ ଏବେ ନାହିଁ କେମିକାଲ ମିଶେଇ ଦଉଛନ୍ତି ତାର
ତାର ବି ସ୍ମେଲ ଗୋଟେ ଅଲଗା ହଉଛି ଖାଇବାକୁ ଗୋଟେ ଭଲ ଲାଗୁନି ଏବେ।
ଆଜିକାଲି ଖାଦ୍ୟ ପାନୀୟ ନେଇକି ତ ଲୋକଙ୍କର ଦେହ ପା ଖରାପ ହେଉଛି ଦୁନିଆରୁ କହୁଛି ନା। ଆଉ ପିଠା ଭିତରୁ ତମକୁ ପଉ ପିଠା ବେଶି ଭଲ ଲାଗେ।
ମିଠା ଆଉ ତ ଚକୁଳି ଆଉ। ଚକୁଳି ଆଉ ଏ ଇଟଲି ଟା ଭଲ ଲାଗେ ମାନେ ସଫଟ ବାଲା ଯୋଉ ସୁଜି ବାଲା। କରନ୍ତୀ। ସେଇଟା ଟିକେ ଭଲ ଲାଗେ ଆଉ ପୋଡ ବି ଭଲ ଲାଗେ। ନା ଛଣା ତେଲ ଆଉ ମସଲା ମତେ ଭଲ ଲାଗେନି। ବରା ତ ଜମା ମୁଁ ଖାଉନି।
ହୁଁ ହୁଁ
ସୁଜିିବରା ହେଲେ ଗୋଟେ ଥାଏ। ସବୁବେଳେ ଅଜାହରକୁ ଆସିଲେ କଣ?
ଚାର ବୋ କରନ୍ତି ନା,
ହଁ ଆଚାର ଆଗରୁ ହହୁଥିଲା ଏବେ ଆଉ ବେଶୀ ଆମ୍ବ ନାହିଁ ନା କି ଆଣିବାକୁ ଆମ ପୁଅ ବି ଯାଉନି ଆଣିବା ପାଇଁ ତ ଯିଏ ଯୋଉ ଦଉଛନ୍ତି ବାବାଘର ହେଇିକା ବେଳେ ବେଳେ ଦଉଛନ୍ତି ଆଣିକି ସେଇଥିରୁ ନହେଲେ ଟ୍ୟସନ ଛୁଆ ବି ଆଣିକି ଦଉଛନ୍ତି ଆମକୁ ଆମ୍ବ ସେଇଥିରୁ ବହୁତ ଅବବବେ କରିଛି ଆଉ ମାନେ ଖଟ ମିଠା ଆଚାର।
ମାନେ ରାଇ ଖଟା ନା ମିଠା ଆଚାର ମାନେ ସେଇଟା କେମିତି କରାଯାଏ
ସେଟା ଆଗ ମାନେ ହଳଦୀ ଆଉ ଲୁଣ ରେ ପକେଇକି କେତେ ଦିନ ଆମ୍ବ ଟା ହଁ ଫାଳ ଫାଳ କରିକି ଚାରି ଖଣ୍ଡ କରିକି ପକଉ ତାପରେ ସେଟ ତାକୁ କୁ ଖରାରେ ଦିନ୍ ଶୁଖେଇଲା ପରେ ସେ ଟିକେ ମାନେ ସବୁ ମିଶି ଗଲା ପରେ ଦିଇ ତିନି ମାନେ ଛଅ ଥର ଖଣ୍ଡ ପ ହୁଏ ତାପରେ ସେ ପୁରା ଆମ୍ବ ସହିତ ପୁରା ଇଏ ହେଇଗଲା ପରେ ତାକୁ ପୁଣି ଆଣିକିନା ସେ ଯୋଉ ଜୁଆଣି ଆଉ ମେଥି ସବୁ ଆଣିକି ଭାଜିି କି ତାକୁ ରଖାଇ ଗୁଣ୍ଡ କରାହୁଏ। ହଁ ସେରା ସବୁ ତାପରେ ଗୁଡ ଅ ତାପରେ ଯୋଉ ରଖିଦିଅ କଣ ସେଟା ହଁ ଇଏ ହଳଦୀ ଗୁଣ୍ଡ ହେଇଗ ଲଙ୍କାଗୁଣ୍ଡ ଅଳ୍ପ ପକେଇବ କଲର ଟିକେ ଆସିବା ପାଇଁ କଲର ଲଙ୍କାଗୁଣ୍ଡ ପକେଇଦବ କି ଯଦି ରାଗା ଆମେ ପୁଅ ଖାଉଚି ସେଥିପାଇଁ ଟିକେ ଅଲଗା ବା-ବାଢା ହେଇଚି। ସେଥିରେ ଲଙ୍କା ପକେଇକି କରିଚୁ। ଆଉ ହେଇଥିରେ ତାପରେ ଗୋଳେଇ ଗୁଳାକି ସବୁ ଅ ଯୋଉ ଆଗ ତେଲ ଦେଇକିନା ତାକୁ ଟିକେ ଭାଜି ଦିଅ। ତା ଗୁଡ ଫୁଡ ତାପରେ ତାପରେ ଦିଆ ହୁଏ ତା ଉପରେ।
ଓହୋ ତାହେଲେ ଗୋ ଏଇ ଯୋଉ ମିଠା ଆଚାର କୋହୁଚ ତମ ଆଡେ ମିଠା ଆଚାର କୁହନ୍ତି ଆମ ଆଡେ ଗୁଡ କା ଚିନି କୁହନ୍ତି ଗୁଡ଼ ଖଟା ମାନେ ଯୋଉଟା କୋହୁଚ ପାଗ ଗ ହେଇକି କରାଯାଏ ଏ ଗୁଡ଼ଖଟା।
ପାଗ ହେଇକିନା।
ଗୁଡ଼ଟା ପାଗ ହେଇକି ମସଲା ଫସଲା ପଡିକି
ହଁ ଗୁଡ ଟିକେ ଇଏ ହେଲାଡୁ ତା ହଁ ଯୋଉ ସେ ଖଟା ଟା ଆଗ ପକାଯାଏ ତାପରେ ତା ଉପରେ ମସଲା ପାକଏ ଟିକେ ଗୋଳେଇକିନା
ହୁଁ ତାକୁ ତେଲ ଟିକେ ପକେଇକି ଜାରିିବାକୁ ଦିଆଯାଏ। ଡବାରେ ପୁରେଇକି ମିଠା ମିଠା ଲାଗେ ଆଉ। ସବୁଆଡେ ଅଲଗା ଅଲ ତା ମାନେ ଗୋଟେ ଗୋଟେ ଜିନିଷର ନାଁ ଅଛି। ଗାଁ ଯେତେ